ଆଜ୍ଞା ନମସ୍କାର।
ହ୍ୟାଲୋ।
ଆଜ୍ଞା ନମସ୍କାର। ହ୍ୟାଲୋ ନମସ୍ ଏଇଠୁ ବସିଥିଲୁ ବର୍ଷା ହଉଛି ତ ବସିଛୁ ଆଉ କଣ କରିବୁ, ଆପଣ?
ଆଜ୍ଞା ମୁଁ ବି ବର୍ଷା ହଉଛି ଟିକେ ତ ସେଥିପାଇଁ ବାହାରେ ଟିକେ ବସି ଚି ମାନେ ଆସିଥିଲି ବାହାରକୁ ଆଉ ଯାଇପାରୁନାହିଁ।
ବର୍ଷା ପୁଣି ହେଇଗଲା ନା କଣ?
ଆଜ୍ଞା ଆଜ୍ଞା ବର୍ଷା ଛାଡିଥିଲା ମୁଁ ଆସିଥିଲି ବାହାରକୁ ଟିକେ ବୁଲିବା ପାଇଁ କିନ୍ତୁ ଦେଖିଲା ବେଳକୁ ବର୍ଷା ହେଇଗଲା ମୁଁ ଜଣଙ୍କ ଘରେ ବ ଅଛି।
ଓହ ସେ ଆଉ ଛାଡୁନି ପୁରା ଲଗାତର ପକେଇଲାଣି ଦି ଦିନ ହେଲାଣି ଆଉ।
ଆଜ୍ଞା ଆଜ୍ଞା।
ମୋର ବି ଟିକେ ବାହାରେ କାମ ଅଛି ବର୍ଷା ପାଇଁ ମୁଁ ବି ଯାଇପାରୁନି ଓଦା ହେଇକି ଯିବାକୁ ଇଛା ହଉନି।
ଆଜ୍ଞା ସେଟା ତ ସତ କଥା ଏ କେତେ ଓଦା ହେବେଗୋଟେ ଦିନରେ କହୁନାହାନ୍ତି ସ ସଖାଳଠୁ ଓଦା ହେଲେ ଆଉ ଦିନସାରା ତ
ଅଛି ହଁ।
ଆଜ୍ଞା।
ହୋଉ ଦେଖା ଯାଉ କଣ କହୁଛି କେତେ ଦିନ ବର୍ଷା ହଉଛି, କଁ କହିଲେ?
ମୁ କଲି ଖାଇଥିଲେ କଣ ଆଜି?
କହିଲେ ମୁଁ ଚା ପିଇଛିି ଆଉ କିଛି ଖାଇନି। ଖାଇବି ଆଉ।
ଆଜ୍ଞା କଣ ବନେଇଛନ୍ତି ନା କିଛି ବନେଇ ନାହାନ୍ତି?
ନାଇଁ ମୋ ମୁ ଆମ ଘର ଠିକି ଆସିଛି ତ ତ ମାମା ଖୁଡୀ କରିଦିଅନ୍ତି। ମୁଁ ହେଲ୍ପ କରେ ମଝିରେ ମଝିରେ ଆଉ।
ଆଜ୍ଞା ଆଜ୍ଞା ମୁଁ ବା ଘରକୁ ଯାଇନିଁ ଏବେ ଆସିଥିଲି ବ୍ରଶ କରିକି।
ସହୋ।
ଆଜ୍ଞା ଗଲେ ବିସ୍କୁଟ ନହେଲେ ଆଜ୍ଞା ବିସ୍କୁଟ ନହେଲେ ଯଦି କିଛି ଥିବ ଆଜ୍ଞା ମୁଁ ମାନେ ତେଲଭାଜି କିଛି ଖାଇ ନେଇ।
ଆଜ୍ଞା। ଭଲ କ
ଆଜ୍ଞା ଟିକେ ନାଇ ନାଇ ଖାଇ ଦେଲେ ମୋର ସକାଳେ କଣ କୁହନି ଟିକେ ପେଟ ପୋଡେ ମାନେ ଗ୍ୟାସ୍ ଟାଇପ ର ହେଇଗଲାଣି।
ଗ୍ୟାସ ହୁଏ, ଆଜ କାଲି ଯାହା ଖାଇଲେ ତ ଗ୍ୟାସ୍ ହେଇଯାଉଛି।
ଆଜ୍ଞା ଆଜ୍ଞା ଏବେ ଟିକେ କମିଛି ମଝିରେ ଯେତେବେଳେ ରହୁଥିଲି ହଷ୍ଟେଲ ରେ
ହୁଁ ହୁଁ।
ଆଜ୍ଞା ସେତବେଳେ କଣକରେ କୁହନ୍ତି ନା ମାନେ ଟିକେ ଖାଇବାପିଇବା ଟିକେ ମାନେ ହେଳା କରିଦିଏ। ମାନେ ସକାଳୁ ଉଠିବି ମୁଁ ନଅଟା ବେଳେ ଆଉ ଖାଇବି ତ ମୋବାଇଲ ଟିକେ ଦେଖି ଖିବୀ ଦଶଟା ସାଢେ ଦଶଟା ସାରି।
ଓହୋ ଓ ସେଥିପାଇଁ ଗ୍ୟାସ୍ ହେଇଯାଇ
ଆଜ୍ଞା, ତାପରେ ଏଗାରଟା ସାଢେ ଏଗାର ବେଳେ ଯାଇକି ଗାଧୁଏ ଗାଧେଇକି ତାପରେ ଖାଇବା ମାନେ ଯାହା ଛତୁଆ ଖାଏ, ନହେଲେ ବାହାରେ ଯାଇକି ଜଳଖିଆ ଖାଇଦିଏ।
ସେଥିପାଇଁ ଜୋରେ କି ଗ୍ୟାସ ହେଇଯାଏ, ଆପଣ କଲେଜ ଟାଇମ କେତେବେଳେ ଥାଏ କି?
କଲେଜ ଟାଇମ ଥାଏ ଦଶଟା ବେଳେ କିନ୍ତୁ ମାନେ ଯୋଉ ଦିନ ଛୁଟି ଥାଏ। ନହେଲେ ଛୁ‌ କଲେଜ ବି ତ ଯିଏ ଥାନ୍ତି ଆଜ୍ଞା। ନହେଲେ କଲେଜ ବି ଆଜ୍ଞା ଜାଣିଥିବେ ମାନେ କଣ କୁହନ୍ତି, ନା କଲେଜ ବି ଦଶଟା ବେଳେ ଥାଏ। ତ ଆମେ କଣ ଆମେ ତ ପୁଅ ପିଲା ତ ଆମେ ଉଠିକି ସାଙ୍ଗେ ସାଙ୍ଗେ ଗାଧେଇକି ସାଙ୍ଗେ ଖାଇଦେଇକି ଆଜ୍ଞା। ଆଜ୍ଞା। ତ ଆମେ କଣ କରୁନା? ହଁ ନଅଟା ବେଳୁ ଉଠିଲେ। ଆଉ ଟିକେ ଯାଉ ଆଉ ଟିକେ ମୋବାଇଲ ଦେଖିଦଉ। ସାଢେ ନଅଟା ବେଳକୁ ତ ଯିମୁ।
ହୁଁ ହୁଁ ହୁଁ ସେଥିପାଇଁ ସେଥିପାଇଁ ଏମିତି ହୁଏ। ବେଶୀ ଗ୍ୟାସ ହେଇ ହଁ। ବେଶୀ ଗ୍ୟାସ ହେଇକିନା ଏ ପ୍ରୋବ୍ଲେମ ଟା ହବ।
ଆଜ୍ଞା ଆଜ୍ଞା ସେଟା ତ ସତ କଥା।
ହୁଁ।
ମୋ ହଜବେଣ୍ଡ ଙ୍କର ସେମିତି ଟିକେ କଣ ରାତିରେ ଏପଟ ସେପଟ ଏ ମାନେ କଣ ଖାଇଥିବେ ସକାଳୁ ଗରମ ପାଣି ଆଗ ପିଇବେ।
ଆଜ୍ଞା ଆଜ୍ଞା ଗରମ ପାଣି ନୁହେଁ ମୁଁ ଏବେ ଖାଉଛି ଗୋଟେ କ ଗୁଣ୍ଡ ଗୋଟେ ସେଟା ବନେଇଥିଲେ ଜଣେ ଭାଇ ସେଟା ମୁଁ ଖାଉଛି ଏବେ। ମାନେ ଯେମିତି ଜୁଆଣୀ ଧ ଆ ଅ ଜିରା ସେରା ସବୁ ପକେଇକି ଗୁଣ୍ଡ ହେଇଥିବ।
ହଁ ହଁ ହଁ ସବୁଦିନ ଖାଉଛନ୍ତି?
ଆଜ୍ଞା ସବୁଦିନ ଖାଉଛି ବେଲପତ୍ର ଆଉ ଗୋଲମରିଚ ବି ଖାଉଛି।
ହଁ ହେରା ଖାଇଲେ ଭଲ ନାଚୁରାଲ ଜିନିଷ।
ଆଜ୍ଞା ଆଉ ଆଜ୍ଞା ବଟିକା କେତେ ଖାଇବି? ନାଇଁ ନାଇଁ ଆଜ୍ଞା ଶୁଣ୍ଠି ଟା ବୋହୁତ ବାସ୍ନା ହୁଏ।
ହୁଁ ରାଗ ଲାଗିବ ବି ଖାଇଲା ବେଳେ ହଁ। ମୁଁ ବି ଶୁଣ୍ଠି ଭାଜି ଦେଇକି ତାକୁ ଟିକେ ଗୋଲମରିଚ ପକେଇ ଦେଇଛିି। ସେ ଗ୍ରାଇଣ୍ଡିଙ୍ଗ କରିକି ଗୋଟେ ଡବାରେ ରଖିଛି।
ଏମାନେ କଣ କରୁଛନ୍ତି ଏବେ ଟିକେ ଖାଇ ଦେଲାକୁ ସାଙ୍ଗେ ସାଙ୍ଗେ ଗ୍ୟାସ ବାହାରି ପଡୁଛି। ତ କେତେ ଆଜ୍ଞା ବଟିକା ଖାଇବି ବଟିକା ଟା ଖାଇଲେ ଭଲ ନୁହେଁ ନା।
ହଁ ମୋର ତ ବେଶୀ ହବ ଟିକେ ମାନେ ଟିକେ ମାନେ କଣ କହିଲେ ଏଗାରଟା ବାରଟା ବେଳେ ଖାଇଥିବି ଯାଇକି ଚାରିଟା ପାଞ୍ଚଟା ବେଳେ ଯାହାବି କଣ ଟିକେ ଖାଇଦେଲେ ଗ୍ୟାସ।
ଆଜ୍ଞା ଆଜ୍ଞା। ସେଟା ତ ସତ କଥା।
ହୁଁ ସେଥିପାଇଁ ହଇରାଣ ମାନେ ହେଇଯିବ ସାଙ୍ଗେ ସାଙ୍ଗେ ଗ୍ୟାସ୍ ହେଇଯିବ। କେକ୍ ଗୋଟେ ଛୋଟଟେ ଖାଇଦେବି ଯଦି ଗ୍ୟାସ୍ ବିସ୍କୁ ଟକି ଖାଇଲା ମାନେ ଗ୍ୟାସ୍। ଖାଲି ପେଟରେ ବୋହୁତ ଟାଇମ ଥାଇକି କଣ ଖାଇଦେଲେ ଗ୍ୟାସ୍ ହେଇଯାଉଛି।
ଆଜ୍ଞା ଆଜ୍ଞା।
ଏ ହଁ ହଁ। ଆଜ୍ଞା।
ଆଜ୍ଞା ବର୍ଷା କେବେଠୁ ହଉଛି ଆପଣଙ୍କ ଆଡେ?
ମୁଁ ତ ନଥିଲି ଯୋଉ ପଳେଇଥିଲି ନା। ମୁଁ ସେ ଶୁଣୁଥିଲି ବି ତିନି ଚାରି ଦିନ ପୂର୍ବରୁ ହଉଛି। ମୁଁ ଯୋଉ ଦିନ ଆସିଲି। ସେଦିନ ହିଁ ସକାଳୁ ଟିକେ ନଥିଲା ଯେ ଦିଟା ବେଳେ ବର୍ଷା ଟା ଷ୍ଟାର୍ଟ ହେଲା। ସେ ଦିଟା ବେଳଠୁ ଆଜି ଯାଏଁ ଚାଲିଛି।
ଆଜ୍ଞା ଆଜ୍ଞା।
ପରଦିନଠୁ ଆଜି ଯାଏଁ ଚାଲିଛି ବର୍ଷା ଟା। କମିବାର ନାଁ ଧରୁନି ଖବର।
କଣ କେମିତି ହୁଏ? ହଁ
ଆମର ପୂଜା ଆମର ଶାଶୁଘରେ ମକର ଟା ବେଶୀ ଭଲ ସେ ପାଳନ ହୁଏ ମକର।
ଆଜ୍ଞା।
ଯେମିତି ମହାଳୟରେ ସବୁ ଘର ଝଡାଝଡି ମାନେ ପୋଛା ପୋଛି ହୁଏ। ଆମର ମକର ପୂର୍ବରୁ ସବୁ ଝଡା ଝଡି ପୋଛା ପୋଛି ହବ ଘର ସଫା ହବ ତାପରେ ଆମ୍ବ ପତ୍ର ଲାଗିବ। ମକର ଦିନ ଚାରି ପାଞ୍ଚ ପ୍ରକାର ପିଠା ପଣା ହବ। ଭାତ ହରକା ହବ ସେଇଟାକୁ ସ ଉପରେ ଛାତ ଉପରେ ପୂଜା କରାହବ। ତଳେ ପୂଜା କରାହବ ତାପରେ ସମସ୍ତେ ଖାଇବେ।
ଆଜ୍ଞ ଆଉ କଣ ପୂଜା ହୁଏ ଆପଣଙ୍କ କଡେ ଟିକେ କହୁନାହାନ୍ତି?
ସାମ୍ବ ଦଶମୀ ରେ ଭଲ ପୂଜା ହବ ସୂର୍ଯ୍ୟଙ୍କର ଉପରେ ଛାତ ଉପରେ ନେଇ ପୂଜା କରାହବ। ହଳଦୀ ପାଣିରେ ସୂର୍ଯ୍ୟ ଢଳା ହବ ସୂର୍ଯ୍ୟଙ୍କୁ। ତାପରେ ମାଣବସା ତ ସକାଳୁ ତିନିଟା ଭୋର ତିନିଟା ରାତିରୁ ଉଠିକି ପାଢା ହୁଏ।
ଆଜ୍ଞା।
ଆଉ କଣ ଏଇଗୁଡା ମେନ୍ ମେନ୍ ଟିକେ ଥାଏ ମାଣବସା ତିନି ଚାରି ପାଞ୍ଚ ପାଳି କେତେବେଳେ ଚାରି ପାଳି କେତେବେଳେ ପାଞ୍ଚ ପାଳି ପଡିବ।
ଆ ମାଣବସାରେ କଣ କରନ୍ତି ଟିକେ କହୁନାହାନ୍ତି ମୁଁ ତ ଜାଣିନାହିଁ ମୁଁ ତ
ଆମର ନୁହଁ ବେଶୀ ମାନେ ପ ଆମରପଟେ ମାଣବସା ସେ ନାହିଁ। ଆମର ମାଣବସା ମାନେ ପୂର୍ବ ବୁଧବାର ଦିନ ପୁ ଘର ପୋଛା ହବ ଝୋ ଘର ପୋଛା ହେଇକି ସଫାସଫି କରାହବ। ତାପରେ ମ୍ ଛା ଚଉରା ଉ ପାଖରେ ଲି ଯୋଉ ଅରେଞ୍ଜ କଲର ଗୁଣ୍ଡ ଯୋଉ ଗେରୁ ସେଟା ଲିପା ହବ। ତାପରେ ମୁରୁଜ ପକା ହବ ମୁଁ ମ ଆମର ଚିତା ପକା ହୁଏନି କିନ୍ତୁ ମୁଁ ମ ଘରେ ଭଡା ଯୋଉମାନେ ଅଛନ୍ତି ତାଙ୍କଠୁ ଚିତା ଆଣିକି ତଳଠୁ ଉପର ପକାଏ।
ଆଜ୍ଞା ଆଜ୍ଞା।
ସବୁ ପକାଏ ମତେ ଭଲ ଲାଗେ। ଆମ ଘର ପଟେ ମୁରୁଜ ପକାନ୍ତି।
ଆଜ୍ଞା ଆଜ୍ଞା ଆମର କିନ୍ତୁ ଝୋଟି ପକୁଆନ୍ତି ମା ଦେଖିବୁନି।
ଓହୋ ତାପରେ ମୁଁ ସବ ମୁରୁଜ ପକେଇବି ଝୋଟି ତାପରେ ଝୋଟି ପକାଏ ଝୋଟି।
ବାଟ ଉପର ଉପର
ହା ହ୍ୟାଲୋ।
ଆଜ୍ଞା ଆଜ୍ଞା।
ଝୁଟୁ ପକାଏ ତାପରେ ରାତି ତିନିଟା ରାତିରେ ଉଠିକି ଗାଧେଇକି ଦୀପ ଗୋଟେ ଦ୍ୱାର ବନ୍ଧରେ ଲଗାହବ। ଦ୍ୱୀପ ଲଗା ହେଲା ପରେ ଆମ୍ ଧୂପ ଦୀପ ଦେଇକି ଘର ଭିତରେ ସବୁ ପ୍ରକାର ଫଳ ଥିବ ସବୁ ପ୍ର କାର ଫଳ ରଖିକି ସକାଳୁ ପୂଜା କରାହବ ଭୋରୁ ଭୋରୁ ପୂଜା କରାହବ। ସେଟା ହେଲା ମେନ୍ ଆମର ଦ୍ୱୀପ ଲଗେଇବା ଟା ପୁରା ମେନ୍। ତାପରେ ଦିନ ସାରା ଆଉ ଉପାସ ରହିବ ଦାଉଁ ଆଉ କାର୍ତ୍ତିକ ମାସରେ ତମର ମା ପିଆଜ ରସୁଣ ବି ରୋଷେଇ ହୁଏନି ଘରେ।
ଆଜ୍ଞା କାର୍ତିକ ମାସରେ ଆମର ଆଜ୍ଞା ବୋହୁତ୍ ଜୋର୍ ବଡ ଭଜି ହବ। ମାନେ ଏଟା କାର୍ତ୍ତିକ କାର୍ତ୍ତିକ ପୂର୍ଣ୍ଣିମା ମାସଠାରୁ ଖା ଆଇଁଷି ଛାଡନ୍ତି ନା ଆପଣ କେତେ ଦିନ୍ ଛାଡନ୍ତି? ଆଜ୍ଞା। ମୁଁ ବି ଛାଡେ ଆଜ୍ଞା କାର୍ତ୍ତିକ ମାସରେ ଆଇଁସ।
ମୁଁ କିନ୍ତୁ ମୋ ଶାଶୁଘରେ ମାନେ ପିଆଜ ରସୁଣ ବି ପଶେନି, ମୁଁ କାନ୍ତୁ ବାହାରେ ଗଲେ ଖାଇଦିଏ। ପିଆଜ ରସୁଣ କିନ୍ତୁ ଆମ ଘରେ ପଶେନି ପିଆଜରସୁଣ।
ଆଜ୍ଞା ଆଜ୍ଞ। ମୁଁ ଆମ୍ ପିଆଜ ରସୁଣ ପଶେ କିନ୍ତୁ ମୁଁ ଆମିସ ସ ଖାଇଲୁ ତାପରେ ଆଜ୍ଞା ଯୋଉ ପଞ୍ଚୁିକ ପାଞ୍ଚ ଦିନି ଥାଏ ଆଜ୍ଞା। ସେଇ ପାଞ୍ଚୁକ ପାଞ୍ଚ ଦିନି ଆଜ୍ଞା ଆମର ତ ସେଥିରେ ଆଜ୍ଞା ପୁରା ଅରୁଆ
ହଁ ସେଇଟା ପାଞ୍ଚ ଦିନ୍ ତ ପୁରା ଅରୁଆ ଖାଇବ ଆଉ।
ଆଜ୍ଞା। ତାପରେ ଶେଷ ଦିନରେ କାହିଁକି ନା ଶେଷ ଦିନରେ ନା ପଞ୍ଚୁକ ଯୋଉ ପାଞ୍ଚ ଦିନ୍ ସେଇଠୁ କାର୍ତ୍ତିକ ପୁ ମାନେ କାର୍ତ୍ତିକେଶ୍ଵ ଚୋର ଯବ୍ ଠାକୁରଙ୍କୁ ପୂଜା କରାଯାଏ। ଆମର ମୂର୍ତ୍ତି ବନା ହେଇକି ଆଜ୍ଞା ପୂଜା ହୁଏ।
ହଁ ହଁ ହୋଉ ହୋଉ ଆଜ୍ଞା।
ଆଜ୍ଞା ମୂ ସିଏ ବାନାହୁଏ ଟେଣ୍ଟ ମରାହୁଏ ତାପରେ ସବୁ ଆଜ୍ଞା ମିଶି ମୂଷାକି ଆଜ୍ଞା ସଜାସୁଜି କରନ୍ତି। ତାପରେ ଆଜ୍ଞା ଆଉ ତା ଆଜ୍ଞା ଆଜ୍ଞା। ଆଉ ତାପରେ ଶେଷ ଦିନ ତ ଆପଣ ଜାଣିଛନ୍ତି ଡଙ୍ଗା ଭସା ଆପଣ ସେଇଟା ତ ବୋହୁତ୍ ହିଁ ଭଲ ଲାଗେ ସକାଳୁ ଉଠିକି ଆଜ୍ଞା ଥଣ୍ଡା ରେ ଆଜ୍ଞା ଆାଧେଇକି ଯିବା ସେଇଟା ଗୋଟେ ମଜା ଅଲଗା।
ମ ଆମର ମାନେ ଆମ ଘର ପଟେ ଚାଲି ଚାଲି ସବୁ ପାଖ ଆଖ ପାଖ ପଡିଶା ତା ମାନେ ସବୁ ଚାଲି ଚାଲି ଯିବୁ ବଢିଆ ମଜା ଲାଗେ।
ଆଜ୍ଞା ଆଜ୍ଞା।
ମୋ ମାମା ସଖାଳୁ ବୋରୁ ସବୁ ବ ମାସ ସାରା ବୋରୁ ଯିବେ ଚାର୍ଟା ରାତିରୁ ଉଠିକି ମନ୍ଦିର ଯିବେ। ମାସ ସାରା ସେ ଯିବେ।
ଆଜ୍ଞା ଆଜ୍ଞା କାର୍ତିକ ମାସରେ ଯେହେତୁ କୁହନ୍ତି ପୂନ୍ୟର ମାସ ସେଥିପାଇ ଆଜ୍ଞା ଯିଏ ମାନେ କୁହନ୍ତି। ସେଟା ଆମର ବୋଧେ ଜାଣିନି କଣ।
ହଁ।
ମାନେ ଯିଏ ଯେତେ ପୁଣ୍ୟ ପାରିବ ଲୋଡି ନେଇ ପାରିବ ଆଉ।
ଆଜ୍ଞା ହଁ ମାମା ସବୁବେଳେ ସେ ବର୍ଷ ସାରା ତ ସଖାଳୁ ଯାଆନ୍ତି ମନ୍ଦିର କିନ୍ତୁ କାର୍ କାର୍ତ୍ତିକ ମାସରେ ଟିକେ ଜଲ୍ଦି ଯାଆନ୍ତି ଆଉ।
ଆଜ୍ଞା ଆଜ୍ଞା।
ଭଲ୍ ଲାଗେ କାର୍ତ୍ତିକ ମାସଟା ଗୋଟେ ଭଲ୍ ଲାଗେ ମୁଁ ପିଲାବେଳେ ସ୍କୁଲ୍ ଯିବି ଟ୍ୟୁସନ୍ ଯିବି କିନ୍ତୁ ତା ପୂର୍ବୁରୁ ଉଠିକ ଗାଧେଇକି ଆଗ ମନ୍ଦିର ଯିବି, ତାପରେ ସଖାଳୁ ଟ୍ୟୁସନ୍ ଯିବୁ ଟ୍ୟୁସନ୍ ପଳେଇବେ।
ଆଜ୍ଞା ଆଜ୍ଞା।
ସେଟା ଗୋଟେ ପିଲାବେଳେ ମଜା ଲାଗେ।
ଆଜ୍ଞା ସକାଳେ ଆଜ୍ଞା ସେଇ ସେତେବେଳେ ଟିକେ ଥଣ୍ଡା ଥାଏ ନା ଆପଣ ନିଜେ ଗାଧେଇବେ ଯେତେବେଳେ ଆଜ୍ଞା ଉଠିଦେଇଚି। ଇଚ୍ଛା ହବନେଇଁ ଗାଧେଇତେ ବି ଇଚ୍ଛା ହବନେଇଁ।
ଗାଧେଇଲା ପରେ ଭଲ୍ ଲାଗେ।
ଆଜ୍ଞା ଗାଧେଇଲା ପରେ ଆଉ ଶୀତ ଲାଗିବନେଇଁ ଆଜ୍ଞା। ତାପରେ ଗୋଟେ ଆଜ୍ଞା ଯେମତି କଇବେ ମନରେ ଯେମିତି ଗୋଟାଏ କଣ ଗୋଟେ ଆସିଯିବ।
ହୁଁ, ତାପରେ ଦଶହରା କୁମାର ପୂର୍ଣ୍ଣମୀ ତ ବୋହୁତ୍ ଭଲ ଲାଗେ ମତେ।
ଆଜ୍ଞା ଆଜ୍ଞା।
ଦଶହରା କୁମାର ପୂର୍ଣ୍ଣମୀ ତ ଝିଅ ମାନଙ୍କୁ ବେଶୀ ଭଲ ଲାଗିବ ନା ନୂଆ ଡ୍ରେସ ପିନ୍ଧିକି।
ପୂଜା କରିବେ ଭୋରୁ ସେଇଟା ବି ସେମିତି ଶୀତ ଲାଗିଥାଏ। ଖୁଦୁରୁକୁଣୀ ହଁ ମାନେ କୁମାର ପୂର୍ଣ୍ଣମୀରେ ଶୀତ ଥିବ ଟିକେ ଟିକେ ନା ଗାଧେଇକି ମୁଣ୍ଡ ଗାଧେଇ ପଡ଼ିବେ ଭୋରୁ ପୂଜା ହବ ସେଇଠି।
ଆଜ୍ଞା ଆଜ୍ଞା ଆଉ ଯୋଉ ପଞ୍ଚୁକ ପାଞ୍ଚ ଦିନି ଯୋଉ ମୁରୁଜ ପକାନ୍ତି ଚୋଉଁରା ପା ଜାଣିଛନ୍ତି ଆପଣ। ଆଜ୍ଞା ସେଇଟା ବି ପାଞ୍ଚ ଦିନ ଆଗେ ସକାଳୁ ଗାଧେଇ ଆସି ପଢ଼ନ୍ତି।
ମୁଁ ହଁ ମୁଁ ପକାଏ।
ଆଜ୍ଞା।
ମତେ ଭଲ ଲାଗେ ମୋ ଶାଶୁ ଘରେ ପକାଏ ଆମ ଘରେ ବି ପକାଏ ଜଗନ୍ନାଥଙ୍କ ଚିତ୍ର। ହୁଁ ହଉ ତାହଲେ ଆଜ୍ଞା ଆଜ୍ଞା।